ହାଲୋ।
ହଁ ହାଲୋ ମୋ କଥା ଶୁଭୁଛି?
ହଁ ଶୁଭା ଯାଉଛି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ଆଉ କଣ ଭଲ ଅଛନ୍ତି?
ହଁ ଭଲ ଅଛି ତମେ କେମିତି ଅଛ?
ହଁ ମୁଁ ବି ଭଲ ଅଛି। ଆଉ କଣ ଖାଇଲଣି କି? ମଧ୍ୟାହ୍ନ ଭୋଜନ ସରିଲାଣି।
ହଁ ଏବେ ଏବେ ଯାଇ ସରି ସାରିଲାଣି କେତେବେଳୁ ଆଉ କଣ ଖାଇଛ?
ହଁ ମୁଁ ତ ଭାତ ତାପରେ ପନିର ତରକାରୀ ତାପରେ ଡାଲି ଖାଇଛି।
ଆଜି ଭଲ ବାରଟା ପଡିଥିଲା ମାନେ କିଛି ମା
ହଁ ନାଇଁ ମୁଁ ଆଉ ଆଜି ଆଉ ଘରେ ଖାଇନି ତ ସେଥିପାଇଁ ବାହାରେ ଯାଇଥିଲି ତ ବାହାରେ ଖାଇଲି।
ଆଚ୍ଛା।
ହଁ ଘରେ ଆଉ ଖାଇନି ଘରେ କରିଥିବେ ନ କରିଥିବେ କହିପାରିବିନି।
ଆଚ୍ଛା ଆଚ୍ଛା ବାହାରେ ମାନେ କୁଆଡେ ଭୋଜି ଖାଇବାକୁ ଯାଇଥିଲ ନା କଣ? ବହୁତ ବଢିଆ ମାନେ କଣ ସାଙ୍ଗ ବାହାଘର।
ହଁ। ହ
କଣ ସବୁ ଆଇ ମାନେ ହେଇଥିଲା ସେଇଠି ଖାଇବା।
ହଁ ସବୁ ପ୍ରକାର ଆମିଷ ବି ହେଇଥିଲା ନିରାମିଷ ବି ହେଇଥିଲା। ମୁଁ ନିରାମିଷ ଖାଇଦେଲି ଆଉ। ଭାତ, ଡାଲି, ପାମ୍ପଡ଼ ସାଲେଟ ଆମିଷ ହଁ ଆମିଷ ଖାଏ କିନ୍ତୁ କେତେବେଳେ କେମିତି ଖାଏ ସଧାବେଳେ ନୁହେଁ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ତାହେଲେ।
ତାପରେ ଖୀରି, ଗୁପଚୁପ ଏତିକି।
ହୁଁ ହେଲୋ ମୁଁ ତ ଘରେ ହିଁ ଆମର ଆଜି ହେଇଥିଲା ମାଛ ତରକାରୀ ଟିକେ।
ଓ ହୋ ମାନେ କଣ ଅ ଆନ୍ଧ୍ରା ମାଛ।
ହଁବେ। ଏବେ ସବୁ ମାନେ ବଜାରରେ ମିଳି ଯାଉଛି ନା ମାନେ ମାଛ ବାଲା ସବୁ ଆସୁ ଏମିତି ବୁଲି ବୁଲି ଘରକୁ ମାନେ ବିକ୍ରି ପାଇଁ।
ମାନେ ବୁଲିବାକୁ ଆଇଥିଲେ ଆଉ କିଣିଲେ ନା ମାର୍କେଟରୁ କିଣିକି ଆଣି
ନାଇଁ ନାଇଁ ନାଇଁ ମାଛ ବାଲା ନାଇଁ ମାଛ ବାଲା ଆସେ ସବୁଦିନ ସକାଳେ।
ଓହୋ ସେଠୁ କିଣିଛନ୍ତି ସେ ମାଛ କୋଉଠୁ ଆସେ।
ମାନେ ସେଇଟା ତ ଆମେ ଜାଣିନେ ଯେମତି।
ହଁ ଆଉ କଉ ମାଛ।
ହଁ ହଁ ହଁ ସେ ବନ୍ଧ ବନ୍ଧ ବନ୍ଧ ମାଛ ସେ ତ କହିଲା ମାଛ ବାଲା। ଆମେ ତ ଦେଖିନେ ନା ସେ କୋଉଠୁ ଆଣୁଛି କଣ ଆଣୁଛି ଆଉ ଏବେ ତ ସବୁ ସେଇ ବରଫ ଦିଆ ମାଛ। ତାପରେ ଆମ ମାନେ ଆମ। ସାହି କୁ ଗୋଟେ ଆସେ ମାଛ ବାଲା ସିଏ ମାନେ ଏମିତି ଆଣନ୍ତି। ସବୁ ଗାଁ ର ସବୁ ଆଣନ୍ତି ସେମାନେ।
ଆଚ୍ଛା। ତାହେଲେ କେତେ ମୂଲ୍ୟରେ କିଣିଲେ ଆଜି ମାଛ।
ନାଇଁ ମୁଁ ତ କିଣିନି ମା କିଣିଲେ ମୁଁ ଜାଣିନି ବାକି ଗୋଟେ ଦୁଇଶହ। ଦୁଇଶହ ପଚାଶ ଭଳିଆ କିଛି।
ଓହୋ କେଜି ଦିଇଶହଡେ ଥାଏ ନା।
ହଁ ମୁଁ ତ ଜାଣିନି ସେ କଥା ହେଲେ। ଆଜି ରଖା ହେଇଥିଲା ମାଛ ଟା ଆଉ ଚିଙ୍ଗୁଡି ବି।
ଆଚ୍ଛା ଚିଙ୍ଗୁଡି ଖାଇବାକୁ ଭଲ ଲାଗେ।
ଆ ମତେ ତ ମୁଁ ତ ଏମିତିରେ ଆମିଷ ଖାଏନି କାହିଁକି ନା ମତେ ଟିକେ ଭଲ ଲାଗେନି ବୋଲି। ନାଇଁ ଘର ଲୋକଙ୍କ ପାଇଁ ରୋଷେଇ କରେ ହଁ ମୁଁ ହିଁ ରୋଷେଇ କରୁଥିଲି ମାଛ ମାନେ।
ହୁଁ ହୁଁ ସାଧାରେ କଣ ଭଲ ଲାଗେ ତାହେଲେ। କଣ ଯିବ ଭଲ ଲାଗେ ଖାଇବା ପାଇଁ।
ହଁ ମତେ ଛତୁର ଟିକେ ଯାହାବି ମାନେ ସବୁ ଜିନିଷ ଭଲ ଲାଗେ ଖାଇବାକୁ। ପନିର ଟା ଏତେ ମତେ ଭଲ ଲାଗେନି।
ହଁ ଛତୁ ମାନେ କହୁଛତୁ ପାଳଛତୁ ନା ଯୋଉ ଆମର ଋତୁ ଆସିଲେ। ଶ୍ରାବଣ ପଡ ଅଛି।
ହଁ। ନାଇଁ ନାଇଁ ଏବେ ତ ଏମିତି ମାନେ ମିଳେନି ଯେମିତି ବଜାର ଗୁଡାକରେ ମିଳିଯାଉଛି ସବୁ। ଯୋଉ ବଟନ ଛତୁ ହେଲେ ଅ ଯଉ ଋତୁ ଅନୁସାରେ। ସବୁ ହୁଏ ଯେମିତି ଶ୍ରାବଣ କଢି ହଉ ଯେମିତି ଆମ ଜଙ୍ଗଲ ମାନଙ୍କର ସବୁ ମିଳେ। ଯୋଉ ଅ ଗଲ ଗୋଲ ଗୋଲ ହେଇକି ଛୋଟ ଛୋଟ ସବୁ। ହଁ ସେ ସେବୁ ତ। ହଁ ଆଉ ପାଳ ଛତୁ ବି ତ ବହୁତ ମାନେ ତାର ସ୍ଵାଦ ବହୁତ ଭଲ ଲାଗେ।
ହଁ ପାଳ ଛତରୁ ଭଲ ସ୍ୱାଦ ଆସେ ଶ୍ରାବଣ କଢ଼ର କଢି। ସେଇଟା ବି ଭଲ ସ୍ୱାଦ ଆସେ। ତାପରେ ଜଙ୍ଗଲ ଛତୁ ତ ଟିକେ କମ ସ୍ୱାଦ ଆସେ ଆଉ।
ହଁ। ଆ ତାପରେ ବିଭିନ୍ନ ପ୍ରକାର ମାନେ ଛତୁ ବି ମିଳି ଯାଉଛି ସବୁ ଏବେ ମାନେ ଜଙ୍ଗଲ ମାନଙ୍କରେ ବ। ଦଶ ଦିନ ଆସିଲା ଯେହେତୁ ସବୁ ଗାଁରୁ ବି ଆଣନ୍ତି ସବୁ ବିକ୍ରି ପାଇଁ।
ହଁ। ଖାଲି ଶ୍ରାବଣ ପଡି ଆଉ ଫଟ ଗ ତାର ଟିକେ ଚାହିଦା ଅଧିକ। କାଇଁ ନା ସେତିକି ସ୍ୱାଦ ଲାଗେ ସେଇଟା।
ହଁ ନାଇଁ ନାଇଁ ତାର ବହୁତ ମାନେ ତାର ସ୍ଵାଦ ଥାଏ ଯେମିତି ମାନେ ଲମ୍ବା ଲମ୍ବା ହେଇକି। ଏ ସରୁ ସରୁ ହେଇକିନା ସେ ସବୁ ମାନେ ମାଟି ଭିତରେ ସବୁ। ଆଉ ସେ ଜାଗା ରୁ ଯେବେ ନୂଆ ନୂଆ ଆସିବ ଯେତେବେଳେ ବଜାରକୁ ବିକ୍ରି ପାଇଁ ସେ ସବୁର ମାନେ ଗାଁ ବି ବହୁତ ଭଲ ଥାଏ ସବୁ ଗାଁ ମାନଙ୍କର ସବୁ ଆଣନ୍ତି ମା ମାନେ ସବୁ।
ହଁ।
ହୁଁ।
ମାନେ ଛାତକୁ ତରକାରୀ କଲେ ବେଶୀ ଭଲ ଲାଗେ ନା ଭାଜିକି ଖାଇଲେ ଭଲ ଲାଗେ ତରକାରୀରେ ପ ହେଲେ ଭଲ ଲାଗେ ନା ହେତିକି
ନାଇଁ ଯଦି ଶ୍ରାବଣ ଗଢି ହେଇଥିବ ତ ଅ ଏମିତି ଟିକେ ବେସର କରିକି ମାନେ କଲେ ରୋଷେଇ ଟା ମତେ ବେଶୀ ଭଲ ଲାଗେ।
ହଁ ହଁ। ଆଉ ବାଲି ଛତୁ ଖାଇଛନ୍ତି?
ହଁ ହଁ ହଁ ବାଲେଶ୍ବର
ଯୋଉ ଛୋଟ ଛୋଟ ହେଇକି ପଡିଆରେ ଯୋଉ ଫୁଟେ।
ହଁ ହଁ ଖାଇଛି ଖାଇଛି ସେ ସବୁ ତ ମାନେ ଟିକେ ଏମିତି ଯେତେବେଳେ ହଁ ପିଆଜ ତେଲ କରିକି ତାକୁ ଭାଜିଲେ ମାନେ ଟିକେ ପାଣି ପାଣି ଭଳିଆ ଟିକେ କିଛି ହେଇଯାଏ ଯେମତି।
ହଁ ହଁ। ତାର ବି ଅଲଗା ସ୍ୱାଦ ଲାଗେ ସେ ଛତୁ।
ହଁ।
ମାନେ ସବୁ ଛତୁ ର ଅଲଗା ଅଲଗା ସ୍ଵାଦ।
ହଁ ହଁ ତାପରେ ସବୁ ଯେମିତି ଆସିଲା ଯେମିତି ଜଙ୍ଗଲରେ ସବୁ ମିଳେ ମାନେ ଯେମିତି ଜଉ କହିଲି ଯୋଉ ଗୋଲ ଗୋଲ ହେଇକି ଛୋଟ ଛତୁ ସବୁ ସେ ସବୁ ମାନେ ତାକୁ କେମିତି ଏ ମାନେ ବେଶୀ କିଛି ମସଲା ନ ଦେଇେଇକି ବି ତାକୁ ଏମିତି ମାନେ ଯେମତି ହଳଦୀ ଲୁଣ ତାକୁ ଲଙ୍କାଗୁଣ୍ଡ ଏମିତି ସବୁ ପକେଇକି ବନେଇଲେ ବି ମାନେ ତାର ଯୋଉ ଥାଏ ମାନେ ବହୁତ ହିଁ ସ୍ଵାଦ ଲାଗେ ତାର ଖାଇବାକୁ।
ହଁ। ଆ ଜଙ୍ଗଲରେ ମହୁ ବି ମିଳେ। ଜଙ୍ଗଲ ଆମର ବହୁତ କିଛି ଆମ ପାଇଁ ଉପକାରୀ କରିଚି।
ହଁ ହଁ ନିହାତି ନିହାତି।
ମ ଖାଇଛନ୍ତି ନା ନାଇଁ ଜଙ୍ଗଲରେ ଜୋଲରେ?
ନା ସେସବୁ ତ ମୁଁ କେବେ ଖାଇନି ବାକି ମାନେ ଶୁଣିଛି ସବୁ ମିଳେ ବୋଲି।
ହଁ ହଁ ଆରେ ଜଙ୍ଗଲରେ କୁକୁଡା ବି। ଜଙ୍ଗଲରେ ଗୋଟେ ଦେଶୀ କୁକୁଡା ଥାଏ ଆଉ ଗୋଟେ ଜଙ୍ଗଲରେ କୁକୁଡା ଗୋଟେ ଥାଏ।
ଆଚ୍ଛା ଆଚ୍ଛା ଆଚ୍ଛା ହେଲେ ହଁ ଖାଆନ୍ତି ଯେ ହେଲେ କଣ ହଉଛି କି
ଦେଇଖାଇଥିଲେ।
ହଁ ହଁ ଏଇଟା ଗାଁ ମାନଙ୍କରେ କଣ ହୁଏ କି ଯେମିତି ଆମର ମାନେ ଜଙ୍ଗଲରେ ସବୁ ମାନେ ସବୁ ଥାଆନ୍ତି ଆମର। ପ୍ରାଣୀ ମାନ ମାନଙ୍କୁ କି ପକ୍ଷୀ ମାନଙ୍କୁ ମାନେ ଶିକାର କରିବାଟା ତ ନିଷେଧ ହେଲେ ବି ଗାଁ ମାନଙ୍କର ଯଦି କରିଥାଉଛନ୍ତି ତ ସେ ସବୁକୁ
ହୁଁ।
ସେ ସବୁ ମାନେ ଗାଁ ମାନଙ୍କର ସବୁ ମିଳେ ଯେତେ ବି ମାନେ ଆମର ସବୁ ଯେମିତି ଅଛନ୍ତି କି ଯେମତି ଜଙ୍ଗଲର ସୁରକ୍ଷା ପାଇଁ ଆମର କର୍ମୀ ସବୁ ଅଛନ୍ତି।
ହୁଁ।
ହଁ ସେମାନେ ସବୁ ମନା କରନ୍ତି ନା ଯେ ଜଙ୍ଗଲରୁ କିଛି ମାନେ ପଶୁ ପକ୍ଷୀ ମାରିବାନି କିଛି କରିବାନି। ତ ସେ ସବୁ ମାନେ ଠିକ ଜିନିଷ ନୁହେଁ।
ହଁ କିନ୍ତୁ ଗାଁ ରେ ରହିଥିଲେ ଆଉ ସେ କଥା କେହି ମାନୁନାହାନ୍ତି। ଡାଇରେକ୍ଟ ଯାଉଛନ୍ତି ମାରିକିଆଉଛନ୍ତି।
ହଁ ସେମାନେ ଏ ଏସବୁ ଯେହେତୁ ଗାଁର ଲୋକମାନଙ୍କ ପାଖରେ ଏତେ ସବୁ ମାନେ ସୁବିଧା ନଥାଉଚି ତାଙ୍କ ପାଖରେ ଟଙ୍କାର ବି ଏତେ ମାନେ ଟଙ୍କା ବି ନଥାଉଛି ନା ତାଙ୍କ ପାଖରେ ତ ସେମାନେ ଯେମିତି ମାନେ ସବୁ ମିଳିଲା ଜଙ୍ଗଲରୁ ଯାହା ବି ଜିନିଷ ମିଳିଲା ସେ ପଶୁ ହଉ ପକ୍ଷୀ ହଉ କି ନହେଲେ ଫଳ ଜିନିଷ ହଉ ଯାହା ବି ଜିନିଷ ସେ ସବୁକୁ ସେମାନେ ନିଜର ଖାଦ୍ୟ ରୂପରେ ବି ମାନେ ବ୍ୟବହାର କରନ୍ତି ମାନେ ସେମାନେ ଜଙ୍ଗଲ ଉପରେ ହିଁ ନିର୍ଭର କରିୁଥାନ୍ତି ତାଙ୍କର ଭରଣ ପୋଷଣ ପାଇଁ ମୁଖ୍ୟ ଭାବରେ।
ତାଙ୍କେ କାଠ ଏବେ ସହରରେ ସେ ଗ୍ୟାସ ରେ କରିଦଉଛନ୍ତି କିନ୍ତୁ? ଗାଁ ଜାଗାରେ କାଠରେ କାଠ ଆଣିକି ସାଙ୍ଗେ ଚୁଲି ଦ୍ଵାରା ରୋଷେଇ କରୁଛନ୍ତି।
ହଁ ଏବେ ବି ମାନେ ସେଇ ମାଧ୍ୟମରେ କଣ ହଉଛି ଯେମିତି ଦେଖ ମାନେ ଜଙ୍ଗଲ କାଟିଲେ ନିଆଁ ପାଇଁ ନିଆଁ ରୂପରେ ମାନେ ବ୍ୟବହାର କରିଲେ ତାକୁ ନିଆଁ ଜାଳିଣୀ ରୂପରେ ବ୍ୟବହାର କରିଲେ ହେଲେ ଜଙ୍ଗଲ ଟା ଆମର କଣ କି ନଷ୍ଟ ହେଇ ହୋଇ ଯାଉଛି। ତ ଏବେ ସେଥିପାଇଁ ମାନେ ସମସ୍ତେ ଙ୍କୁ ଗ୍ୟାସ ର ସୁବିଧା ବି ଯୋଗାଇ ଦିଆଯାଉଛି କି ଯେ ଜଙ୍ଗଲକୁ ନଷ୍ଟ କରିବାନି। କି କାଠ ଏତେ ବ୍ୟବହାର କରିବାନି ବୋଲି।
ହଁ ହଁ। କିନ୍ତୁ ଆଜିକାଲି ବି କରୁଛନ୍ତି ତ।
ହଁ ନିହାତି ଭାବରେ ସେମାନଙ୍କ ପାଖରେ ସେତିକି ସୁବିଧା ପହଞ୍ଚି ପାରିନି ସେଥିପାଇଁ ସେ ସବୁ କରୁଛନ୍ତି ହେଲେ ମାନେ ଏବେ ତ ପ୍ରଶାସନ ବହୁତ ମାନେ ଉନ୍ନତ ହେଇଗଲାଣି ନା ଯେମିତି ସମସ୍ ସମସ୍ତଙ୍କୁ ସବୁ ସୁବିଧା ଯୋଗାଇ ଦିଆଯାଉଛି।
ହୁଁ ଆ କିନ୍ତୁ ଆଜିକାଲି ଦେଖିବାକୁ ଗଲେ ସହରିଆ ଅଞ୍ଚଳ ଅଞ୍ଚଳରେ ଯେତିକି ବଣ ଜଙ୍ଗଲ ଥାଉଛି ଧୀରେ ଧୀରେ ତାକୁ କାଟିକି ସଫା କରିକି ତାଙ୍କେ ଘର ବିଭିନ୍ନ ପ୍ରକାର କଣ କଣ ବନାଉଛନ୍ତି।
ହଁ ହଁ ହଁ।
ସେଟା କରିବା ଦ୍ଵାରା ଆମର ଜଙ୍ଗଲ ଦିନକୁ ଦିନ ହ୍ରାସ ପାଇବାରେ ବଢିଛି।
ହଁ ସମସ୍ତେ ତ ସେଇ ଜଙ୍ଗଲ କ୍ଷୟ ଉପରେ ମାନେ ସେ ଲାଗି ପଡୁଛନ୍ତି କି କେମିତି ଜଙ୍ଗଲଟା ମାନେ କ୍ଷୟ ହବ ସେ ଉପରେ କେହି ଧ୍ୟାନ ଦଉନାହାନ୍ତି ହେଲେ ବୃକ୍ଷରୋପଣ ବି ଆମର ନିହାତି ଜରୁରୀ ନା ନହେଲେ ମାନେ ମଣିଷ ସମାଜ ଯେମିତି ମାନେ ଜୀବଜଗତ ମାନେ ଟି ହିଁ ତାର ବିନାଶ ହିଁ ହେଇଯିବ।
ହୁଁ। ସେମାନେ ଜଙ୍ଗଲ ଗାଟିଲେ ତାଙ୍କ ଯୋଉ ପଶୁ ପକ୍ଷୀ ଯୋଉ ତାଙ୍କେ ସେଠି ତାଙ୍କ ରହିବା ସ୍ଥାନ ନା ସେଥିପାଇଁ ସେମାନେ ଯଦି ଜଙ୍ଗଲ ଆମେ ଗାଟିଦବା ତ ସେମାନେ ସହରକୁ ପଳେଇ ଆସଛନ୍ତି।
ହଁ ଆଉ ତାପରେ ଦେଖିଥିବ ଯେହେତୁ ଜଙ୍ଗଲ ନଷ୍ଟ ହେଇଗଲେ ସବୁ ଯେମି ହାତୀ ହଉ ବାଘ ହଉ ମାନେ ସବୁ ଏଇ ମାନେ ସେଇ ପଶୁ ମାନେ ସବୁ କଣ ଯାହା ରାସ୍ତା ପ୍ରୋବଲେମ ରାସ୍ତା ଉପରକୁ ପଳେଇ ଆସନ୍ତି ଯାହା ଫଳରେ ବି ବହୁତ ପ୍ରକାରର ଦୁର୍ଘଟଣା ସବୁ ହୁଏ ଆଉ ସେମାନେ ଘର ମାନେ ଗାଁ ମାନଙ୍କରେ ପଶି ଆସନ୍ତି ଘର ଦ୍ୱାର ବି ଭାଙ୍ଗି ଦିଅନ୍ତି। ମାନେ ଦେଖ ଏଇଟା ଏଇଟା ଏମିତି ହଉଛି ଯେ ଯେମିତି କୁହନ୍ତି କି ତୁମେ ଯୋଉ କର୍ମ କରିବ ତୁମ ସହିତ ସେଇ କର୍ମ ଟା ହିଁ ହବ ଯେମିତି ମାନେ ଦେଖ କର୍ମର ଫଳ ମିଳିବ ଯେମିତି ମଣିଷ ସମାଜ ଯାଇକି ସେମାନଙ୍କ ମାନେ ଜଙ୍ଗଲ ନଷ୍ଟ କରିକି ଘର କରିକି ସେ ଜାଗାରେ ରହୁଛନ୍ତି। ତ ସେମାନେ ବି ସେମିତି ଆସିକି ମାନେ ମଣିଷ ମାନଙ୍କ ଗାଁ ରେ ପଶିକି ଘର ଭାଙ୍ଗିକି ସେମାନଙ୍କୁ ବି ହଇରାଣ କରୁଛନ୍ତି।
ହଁ ହଁ ସେମିତି ତ ଜଙ୍ଗଲ ଗ ସୁରକ୍ଷା ଦେବା ବି ନିହାତି ଦରକାର।
ହଁ ନିହାତି ନିହାତି। ଏବେ ଦେଖ ତମେ ତମ ଘର ଉପରେ ଆସିକି ଜଣେ ତମ ଘର ଟା ଭାଙ୍ଗିଦବ। ତମେ ସହିପାରିବ।
ନା।
ସେମିତି ଠିକ ସେଇଭଳି ଭାବରେ ସେମାନେ ବି ସେମତି କରୁଛନ୍ତି ସେମାନେ ଆସିି ଯେତେବେଳେ ତୁମ ଘର ଭାଙ୍ଗୁଛନ୍ତି ତୁମେ ସେମାନଙ୍କୁ କାହିଁକି ମାରୁଛ ତୁମେ ଯାଇକି ତାଙ୍କ ଜଙ୍ଗଲ ନଷ୍ଟ କରୁଛ ସେମାନେ ତ ତୁମ ଉପରେ ମାରୁନାହାନ୍ତି।
ହଁ ହଁ ନାଇଁ ସେମିତି କରିବା କଥା। ନାଇଁ ଆଉ ବୃକ୍ଷରୋପଣ କରିବାଟା ଦରକାର।
ହଁ ନିହାତି ଜରୁରୀ। ମାନେ ଯେମିତି ମାନେ ଗୋଟେ ଘରେ ଯେମିତି ଗୋଟେ ଛୁଆର ଯତ୍ନ ନିଆଯାଏ। ତ ସେମିତି ଗୋଟେ ଗଛରେ ବି ଆମେ ଯତ୍ନ ନେବାକୁ ପଡିବ।
ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ହଁ ହଁ ନିହାତି ଭାବରେ ହଉ ରହିଲି ଆଁ ଧନ୍ୟବାଦ।
ଧନ୍ୟବାଦ।